ହାଲୋ। ହାଲୋ। ଏବେ ଶୁଣାଗଲା ହଁ ହଁ। ହଁ ମୋର କେତେ ଅସ କି
ହ।
ହ୍ୟାଲୋ।
ରଣ ମାଉସୀ
କେତେ ଦି ଜଣ
ହ୍ୟାଲୋ ଶୁଭିଲାନା
ହଁ କୁହ କୁହ ହଁ କୁହ ଓହ ପାଞ୍ଚ ଜଣ ନିଜର ମାଉସୀ ନା ଓହ
ନାଇଁ ନିଜ ମାଉସୀ ନାଇଁ ପଛ ମାମା ପାଞ୍ଚ ଜଣ ଛଅ ମାମାଙ୍କର ଯୋଉ ଭଉଣୀ ପାଞ୍ଚ ଜଣ ହଁ ସେମାନେ ବହୁତ ହଁ ମାମାଙ୍କର
ସେମାନେ ବି ପଚାରନ୍ତି ନା ନାଇଁ
ସେଇନି କଥା ହୁଅନ୍ତି କିନ୍ତୁ ମାମା ଗଲା ଭରି ନା ଆଉ ସେଠି ଆଉ ତାଙ୍କର ଏତେ ଇଏ ନାହିଁ ସେମାନେ ଏତେ ଆଉ କଥାବାର୍ତ୍ତା କରନ୍ତିନି ମାମା ଗଲା ପରେ ହଁ ମାମୁଁ ଘୋର ବି ମୁଁ ଯାଇକି ବୁଲାବୁଲି କରିକି ଆସ ଡେଲି ଏମିତି ହଁ କାମ ଫାମରେ ସେମାନେ ଆସନ୍ତି। କି ନା ଯେମିତି ଭ ଭଉଣୀ ଥିଲେ ପଚାରିବେ ଆଉ ହେମିତି ଆଉ ପ
ହଁ ଅ
ତାପରେ ସାଙ୍ଗ କି ମାମା ଯେତେବେଳେ ମରିଗଲା ତାପରେ ପରେ ହଁ ଆମର ଯଦି ସେ ସେମିତି ଗୋଟେ ସ ସମ୍ପର୍କ ଥାଆନ୍ତା ସେମାନେ ହଁ ଭାଣିଜି ବୋଲି ପଚାରିଥାନ୍ତେ।
ତମେ ଥିଲ ତାଙ୍କ ଘରେ ନା ତମ ଘରେ ଥିଲ
ମୁଁ ଆମ ଘରେ ଥିଲି।
ଓହୋ ତାଙ୍କ ବର୍ଷକର ଥିଲ ତମ ଘରେ ଥିଲ
ହଁ ବର୍ଷ କଠୁ ଛୋଟ ବି ଥିଲି ଟିକେ ମତେ ମୋ ପିଇସୀମା ବଡ କରିଛନ୍ତି ମାନେ ମୋ ବାପାଙ୍କ ଭଉଣୀ ଯିଏ।
ହଁ ହଁ ଏବେ ବି ପଚାରନ୍ତି ନା ସେ
ହଁ ସିଏ ହଁ ସିଏ ବହୁତ ସିଏ ସବୁ ମୋ ପାଇଁ
ହଁ ସେ ପିଲାର ମଣିଷ ଗଲେ ଆଉ
ହଁ ଯିଏ ସବୁବେଳେ କହିକି ତାର ମା କେହିନି ତା ମା ମୋ ସିଏ ସବୁଠୁ ମତେ ଅଧିକ ଭଲ ପାାଏ ସିଏ ସିଏ ପୁରା ଛୋଟ ନା ସିଏ ପଢୁଥିଲା ସେତେବେଳେ ସପ୍ତମ ସେତେବେଳେ ଛୋଟ ଛୁଆ ଟା ସିଏ ବି ଥିଲା।
ଓ ସେତେବେଳୁ ତମ ଘର ମାନେ ପାଳିଥେ ଯାହା ହଉ
ହଁ ସପ୍ତମରେ ସେ ପୁରା ମତେ ପାଳିଥିଲା ସେ ଛୋଟିଆ ଛୁଆଟା ଥିଲା ନା ତଥାପି ସେ ସେତେବେଳେ ମାମା ମରି ଗଲା ଜେଜେମା ମରିଗଲେ ଆଉ ତାପରେ ଘରେ ବାବା ମାନେ ଡ୍ରିଙ୍କସ୍ ଫିଙ୍କସ୍ କରନ୍ତି ସିଏ ଅସୁବିଧା ଖାଇବା ପିଇବା ଭଲ ସେପ ଏମି ତ ପରିସ୍ଥିତିରେ ସେମୋତେ ପୁରା ପାଳି ପୋଷିକି ମଣିଷ କରିଥିଲା।
ବହୁତ କଷ୍ଟରେ ହଁ ପାଳିଛନ୍ତି।
କଷ୍ଟ କରିକି ମାନେ ସିଏ ଦେଖିବାକୁ ଗଲେ ଆଜି କାଲି ସପ୍ତମ ଷଷ୍ଠ ଛୁଆ ଦେଖୁିଥିବେ ମାନେ କିଛି ହାତରେ ବି ଖାଇ ଶିଖିନଥିବେ ହଁ
ସିଏ ଗୋଟେ ଛୁଆକୁ ପାଳେଇଛନ୍ତି ମାନେ କେତେ ବଡ କଥା
କେତେ ବଡ କଥା ଗୋଟେ ମା ଛାଡି ଦେଇଛି ମାନେ ମୁଁ ତ ଗୋଟେ ଛୋଟ ଛୁଆଟା ନା କ୍ଷୀର ବି ଛାଡି ନଥି ଥିଲି ମା ପାଖରୁ ସମସ୍ତେ କହନ୍ତି କ ସମସ୍ତେ କୁହନ୍ତି କି ଏତେ ଛୋଟ ଥିଲୁ ଆଉ ତ କେହି ବିଶ୍ଵାସ କରିନଥିଲୁ କି ମାଆକୁ ଛାଡିକି ବଞ୍ଚିପାରିବୁ ତୁ ବଞ୍ଚୁ ବଞ୍ଚି ପାରିବୁନି ବୋଲି
ଓହୋ ହୋ
ତାପରେ ସିଏ ମତେ କେତେ ମାନେ କୋଉଠୁ ଆଣିକି କେମିତି ଖାଇବାକୁ ଦେଇକି ସିଏ ରଖିଥିଲା
ଉଁ କେତେ ଜଣ ପିଇସି ତମର କି ଜଣେ ନା?
ମୋର ଜଣେ ମାନେ ମୋର ଦି ଜଣ ପିଇସି ଦି ଜଣ ପିଇସି ରୁ ମୁଁ ଜଣେ ପିସି ସେ ତାର ବାଇଗଣ ବିଷ ଖାଇ ଦେଇକି ଏମିତି ସ୍ୱାମୀ ସ୍ତ୍ରୀ ତାର ବି ସେଇ ସେମେ ପ୍ରୋବ୍ଲେମ ହେଲା କି ଏଇ ମଦ ପାଇଁ ତାଙ୍କ ପରିବାର ବି ନଷ୍ଟ ହେଇଗଲା।
ଓହୋହୋ ମଦ ପାଇଁ ସବୁ ସବୁ ଯ ହ ମାନେ ନଷ୍ଟ
ସବୁ ମାନେ ଏ ଘର ଉଜୁଡି ଯାଉଛି ମଦ ପାଇଁ ହେଲେ ଲୋକ କଣ ବୁଝୁଛନ୍ତି
ହୁଁ ଏ ଗଭର୍ଣ୍ଣମେଣ୍ଟ ବି କିଛି ମାନେ ଇଏ କରିବାର ନାହିଁ ଗଣମେଣ୍ଟ ସେଥିରୁ ବେଶି ପାଉଛନ୍ତି ନା ଟ୍ୟାକ୍ସ ସରକାର ସେ ଆଉ କାଇହିଁ ବନ୍ଦ କରିବ
ତ କାଇହିଁ ବନ୍ଦ କରିବ
ସେଇୟଆ ହଁ
ହୁଁ ସେତ ବାଇଗଣ ବିଷ ଖାଇଦେଲେ ଝଗଡା ଝଗଡାରେ ସେ ମରିଗଲେ
ଓହୋ।
ସେ ମରିଗଲା ଠୁ ତାପରେ ଗୋଟେ ଛୋଟ ପିସ ଟା ହେଇଥିଲା। ତାପରେ ମତେ କାଖେଇ କୁଖେଇ ମଣିଷ କଲା ତାପରେ ମୋ କେମିତି କେତେ ଏ ବୋଧେ ହେଇଥିଲି ଅଢେଇ ବର୍ଷ ପାଖାପାଖି ତିନି ବର୍ଷ ପାଖାପାଖି ବାପା ଶି ସେକେଣ୍ଡ ମ୍ୟାରେଜ୍ କରିଥିଲେ? ତାପରେ ତାପରେ ସେକେଣ୍ଡ ମ୍ୟାରେଜ ମା ତ ଏମତି ଖରାପ ପହିଲା। ତାପରେ ସେ ପିଇସି ଯୋଉ ପର୍ଯ୍ୟନ୍ତ ତାର ଆଉ ବାହାଘର ବୟସ ନ ଥିଲା ମତେ ଆଠ ନଅ ବର୍ଷ ଯାଏ ପାଳିଲା ତାପରେ ସିଏ ବି ତ ବାହା ହେଇକି ପର ଘରକୁ ଯିବ।
ହୁଁ।
ତାପରେ ସିଏ ତାର ଗଲା ବାହା ହେଇକି ତାର ଗଲା। ତାପରେ ବି ଆମ ଘର ଲୋକ ତା ସାଙ୍ଗରେ ଆଉ କିଛି ରିଲେସନ ରଖିଲେନି ତାକୁ ପଚାରିଲେନି ବାପା
ଓହୋ ହୋ।
ହଉ ତାହେ ମୁଁ ତାପରେ ଏମିତି ଆଉ
ଏବେ ତମର ତାଙ୍କ ସହିତ କଣ୍ଟ୍ରାକ୍ଟର ଅଛ ନା?
ହଁ ମୁଁ ପଚାରୁଛି।
ହଁ ପିଲାବେଳୁ ଯିଏ ଯାହା ହଉ ପାଳିଛନ୍ତି ଆଉ
ହଁ। କହିବାକୁ ଗଲେ ମୁଁ ତୋ ମୋର ମାନେ ମୁଁ ଏତେ ଛୋଟ ଥିଲି ଯେ ମୋର ଆଜି ପର୍ଯ୍ୟନ୍ତ ମୋ ନିଜ ମାଙ୍କ ଫଟୋ ଫଟୋ ବି ମନେ ନାହିଁ କି ତାଙ୍କ ମୁହଁ ମନେ ନାହିଁ।
ହଁ ପିଇସି କଥା ପିଇସିଙ୍କୁ ହିଁ ଦେଖିଲ ତ।
ସିନା ଆଉ ତା କୋଳରେ ବଢିଛୁ ମୁଁ।
ହଁ ତାଙ୍କୁ ହିଁ ସେ ସବୁ କିଛି କହିବାକୁ ଗଲେ।
ସେ ସବୁ କିଛି ନା କହିବାକୁ ଗଲେ ସେ ହିଁ ମା।
ସତ ସୋ ହଁ ସତ କଥା।
ଜନ୍ମ ଦେଇକି ତ ଯିଏ ମରିଗଲା କିନ୍ତୁ ପାଳିକି ପାଳିଲା ଯିଏ ସିଏ ହଉଛି ମା।
ମା ହଁ ସେଇଟା ସତ କଥା।
ଆଉ ତାକୁ ଦେଖିଛି ସେତେବେଳେ ବି ଏ ଯୁଗରେ ବି ଏମିତି ଆଉ ଫୋନ ଫୋନ ନଥିଲା ଯେ ଫ ଫୋଟ ଫଟ ବି ମାମାର ରଖି ହବ କିଛି ଫୋଟ ଫଟ ବି ମୋ ପାଖରେ ନାହିଁ।
ତମେ ତ କହିବାକୁ ଗଲି ମୂଳରୁ ଦେଖିନଥିବ ସେତେବେଳେ କଣ ଜାଣିଥିଲ ଯେ କିଛି ନାହିଁ।
କି ମଲା ସିଏ ସେ ମୁ ଝଗଡା ଲାଗିଲା ମୁଁ ମୋ ଦେଇକୁ କୋ କି ମୁଁ ସେଇ ଆଠ ନଅ ମାସର ଭଳିଆ ହେଇଥିଲି। ବର୍ଷ ଗୋଟେ ତଳେ ଥାଉ। ମନେ ଟୋଟାଲ ନଥିଲା ତାପରେ ବି ମୋ ମାମା ଫାଶୀ ଦେଇକି ମରିଗଲା।
ଓହୋ।
ବାବାଙ୍କ ବାମା ଝଗ ଡା ଲାଗିଲେ ହଁ ନାଇ ମୋ ମାମାଙ୍କ ପେ- ପେଟରେ ବି ଗୋଟେ ପିଲା ଥିଲା।
ଓହୋ।
ହୁଁ ତା ସେ ପିଲାଟା ବି କେତେ ମାସ ତାର ହେଇଥିଲା ତାପରେ ସି ତାକୁ ସେତିକି ବାଧିଲା ବୋଲି ସୁଇସାଇଡ କଲା ନହେଲେ ସେ କାହିଁ ଗୋଟେ ପିଲାକୁ ଜନ୍ମ ଦେଇଛି ଗୋଟେ ପିଲା ଅ ଅଛି ସେ କାହିଁ ମରିବ।
ହଁ ହଁ ସେମତି ବା ତମକୁ ଏମିତି କହୁଛନ୍ତି ମାନେ ହଁ।
ହୁଁ। ଏଇ ସବୁବେଳେ ମଦ ପିଇକି ବାଡା ବୁଡି କଲେଁ, ସେଇଗୁଡା ବାଧିଲା ଗୋଟେ ସ୍ତ୍ରୀ ଲୋକକୁଁ।
ଏ ବ୍ୟାଙ୍କ୍ କୁ କରୁଚନି ନା ନାଇଁ?
ଏବେ ଯେ, ଏମ୍ ସାନ ମାଁ ଯିଏ ପଛରେ ଆସିଛନ୍ତି, ଇଏ ସିଏ ବହୁତୁ ମାନେ ଇଏ ମାମା ଶାନ୍ତ ଥିଲା, ସିଏ ଶାନ୍ତ ନୁହେଁ। ସିଏ ଡରେଇ ହଲ୍ କେଇକି ରଖିଛି। ହଁ, ତାକୁ ଡରେଇକି ରଖୁଛି। ତଥାପି ତା ଭିତରେ ସିଏ ମଦ ପିଇବା ଟା ଛାଡୁନାହାଁନ୍ତି। କିନ୍ତୁ, ବାଡା ପିଟା ଇଏ ସବୁ କରୁଥିଲେ, ଏଇନା ମାମା କୁ ଡରିକି ରହୁଛନ୍ତି, ସାନ ମାମା କୁ।
ଓହଁଉଁ।
ତାକୁ କିଛି କହୁନାହାଁନ୍ତି। କିନ୍ତୁ, ମାମା କୁ ବହୁତ କଥା କହନ୍ତି, ବାଡାନ୍ତି ସେ କିଛି କହିପାରେନି ନା।
ସାଇଲେଣ୍ଟ ସିଏ ତ, ତାଙ୍କ ଉପରେ ସମସ୍ତେ ଆଟାକ୍ କରିବେ ଆଉ।
ସି ଯିଏ ନେଇଯିଏ ତା'ପରେ ହିଁ ସମସ୍ତେ ଚଢିବେ।
ଆଜ କାଲି ଭଲ ଲୋକ ରହୁନାହାଁନ୍ତି। ଦେଖିବ ଯେତେ ଭଲ ଲୋକ ଜଲ୍ଦି ମରିଯିବେ। ସେଆବା କହୁଛି, ଭଲ ଲୋକ ଯେତିକି ସମସ୍ତେ ମରିଯାଇଥିବେ।
ଏଇ ଖରାପ ଲୋକମାନେ ହିଁ ଏଇଠି ରହୁଛନ୍ତି।
ହଁ, ହଁ, ମୋ ବାବା ଯେତେବେଳେ ମରିଲେ
ଏତେ ନିରୀହ ବିଶ୍ଵାସ କରିବେନି ଶଶି ମାମା ଏତେ ନିରୀହ, ସେ କାହାକୁ ପଦେ କହିବେନି। ସିଏ ଆଜିକା ଡେଟ୍ ରେ ଆମ ପାଖରେ ନାହାଁନ୍ତି।
ପୁଣି ଦେଖ କେତେ ଭଲରେ ମଲେ। ଘାଣ୍ଟି ହେଇନାହାଁନ୍ତି ଦେଖ।
ନାଇଁ।
ସେଆବା, ଯୋଉମା ଯୋଉମାନେ ଘାଣ୍ଟି ହେବେ ଭଲ ନୁହେଁ, ଘାଣ୍ଟି ହେଇନାହାଁନ୍ତି। କଷ୍ଟ ପାଇନାହାଁନ୍ତି ହଠାତ୍ କି ନା ଚାଲି ଗଲେ।
ହଁ, ହଁ ହଠାତ୍ ପୁଣି ଖାଇବା ପିଇବା ଭଲ ମଣିଷ ବସା ଉ ଖାଇ ପାରିକି, ଆଉ। କିଛି କାହାକୁ ନା, ତାଙ୍କୁ ଏମିତି କିଏ ତାଙ୍କୁ ପଡ଼ିଛନ୍ତି, କି କିଏ ତାଙ୍କୁ ସେବା କରିବାକୁ କି କାହାକୁ ଦେଇନାହାଁନ୍ତି ସୁଯୋଗ। ବାସ୍ ନିଜ କାମ ନିଜେ କଲେ ବାସ୍ ଗଲେ। ବାପା ଏତେ କଥା କହିବେ, ଚିଡିବେ, ମାନେସ୍ ମାମା ଏଠି ଏଇ ଘରକୁ ଯେତେବେଳେ ଶାଶୁ ମାଁ ବାହା ହେଇକି ଆସିଥିଲେ ବି ବହୁତ୍ କଷ୍ଟ କରିଛନ୍ତି। ଦି, ତିନି ଦିନ ଲଖେ ଉପାସ ରହିବେ। ବହୁତ କଷ୍ଟ କଲେ, ତା'ପରେ ପୁଅ ଯେମିତି ମୋ ହଜବେଣ୍ଡ ସେତ୍ ଧୀରେ ବଡ ହେଲେ, ଚାକିରି କଲେ।
ହୁଁ।
ଯେତେବେଳେ ପୁଅ ସବୁ ଘର ଫର କଲେ, ଯେତେବେଳେ ସୁଖ ସମ୍ପତ୍ତି ହେଲା, ସେତେବେଳକୁ ସେ ଭୋଗ କରିବା ପାଇଁ ଆଉ ରଖିବ
ହଁ, ଏବେ ବସିକି ଖାଇଥାନ୍ତେ, ନାତି ସହିତ ଖେଳିଥାନ୍ତେ।
ହଁ, କେତେ ଖୁସି ହେଇଥାନ୍ତୁ, କିନ୍ତୁ ବାବା ସବୁବେଳେ ପାର୍ଟି କରନ୍ତି, ଘରେ ଇଏ ରହେ, ସିଏ କିନ୍ତୁ କାହାକୁ କିଛି କହିବେନି ସମସ୍ତଙ୍କୁ ଦଶ ପଦ ଶୁଣେଇବେ, କି ବାଡା, ସେ କାହାକୁ ପଦେ କହିବେନି। ଏତେ ନିରୀହ ହେଇକି ମାନେ, ଆଜିିକା ଡେଟ୍ ରେ ସେ ଆମ୍ ପାଖେରେ ନାହାଁ
ସେୟାବା, ତମେ ଥିଲ ଟିକେ ବି ତାଙ୍କଠୁ ମାନେ ଇଏ ପାଇଥାନ୍ତ ସ୍ନେହ ପାଇଥାନ୍ତ ବି ନା!
ମୋର ସେମତି ଯେମତି କହିବା କି, ମାଁ ସୁଖଡା ଭାଗ୍ୟରେ ନଥାଏ, ମୋର ମୋର ହ ଯୋଉଠି ଗଲେ ମାଁ ସ୍ନେହ ଟା, ମୁଁ ସବୁଠ ହାରିଦିଏ। କାଇଁ ମୁଁ, ମାନେ ମୋ ଭାଗ୍ୟଟା ଭଗବାନ ଦେଖିନାହାଁନ୍ତି, ନା ସବୁବେଳେ ଦୁଃଖ କରେ।
ହୁଁ।
ମା କଣ ବାପା ସ୍ନେହ ବି ନାହିଁ ବାବା ବି ନି।
ମ ହ। ହଁ ସେଇଟା ଜଣେ ଜଣେ ବାପା ମାନେ ପଚାରନ୍ତି ବହୁତ ମାନେ ଇଏରେ। ସେ ଓଲଟା ଏମିତି ବାହାଘର କରିଦେଲେ ଆଉ।
ବାହାଘର ଗଦେଲେ ତାପରେ ସ୍ତ୍ରୀ କଥାରେ ସମସ୍ତେ କହିଲେ। ନିଜ ସ୍ତ୍ରୀ କଥାରେ ପଢିକି ପଚାରିଲୋନି ସ୍ତ୍ରୀ ଯେତେ ଯାହା କହିଦବ କ ଗୋଟେ ବାପାର ଅନ୍ତରାତ୍ମାର ଝିଅ।
ହଁ ଛୋଟ ଛୁଆ ନା ହଁ ବେଶୀ ମା ଠୁ କିନ୍ତୁ ବାପା ଝିଅ ମାନଙ୍କୁ ଭଲ। ହଁନ୍ତି।
ମୋ ବାବାଙ୍କର କଣ କହିଲେ ମୋର ଗୋଟେ ସାନ ଭଉଣୀ ଅଛି ତାକୁ ଭଲ। ନା ଷ୍ଟାର୍ଟିଙ୍ଗରୁୁ ଯେତେବେଳେ ଝିଅ ବେଳେ ମୁଁଥିଲି ସେତେବେଳେ ସେ ଅନ୍ତର ଅନ୍ତର କଲେ। ତାଙ୍କ ଆତ୍ମାର ଶ୍ତତ ମୂଳୁ ଛାଡି ଯାଇଛି ଆଉ ଏବେ କଣ ଭଲ।
ମାନେ ସେଇ ଝିଅକୁ ଭଲ ପାଇଲେ।
ହଁ ସେ ଝିଅକୁ ଭଲ ପାଆନ୍ତି।
କେମିତି ନିଜର ଛୁଆ ନିଜର ଛୁଆ କାହା ବାହାରୁ ଆଣିଥାନ୍ତ ଯଦି ହଁ ଭଲ। ପିଲୁ ତ।
ସେ ତାଙ୍କୁ ମାନେ ତାଙ୍କର ଦିଟା ଛୁଆ ହେଇଗଲା। ହେଲେ ସେ ତାଙ୍କୁ ଭଲ ପାଇଲେ କିନ୍ତୁ। ତ ମୁଁ ମୁଁ ସେମାନଙ୍କୁ ସବୁବେଳେ ନିଜରେ ଭାବେ ମୁଁ ତ ନିଜ ମା କ ମନେ ରଖିିନି। ଥିଲ ନା ମତେ ସମସ୍ତେ କହିଲେ ଇଏ ତ ମା ତାହେଲେ ଯଦି ମୁଁ ମୋ ସାବତ ମା। କାଇଁ ଭିବି ମାମାଁ ନିଜେ କଲା କି ମୁଁ ତ ସାବତ ମା ବୋଲି।
ଓ ସେଏ ନିଜେ କହିଲେ।
ହଁ ସେ ନିଜେ କହିଲେ କି ମୁଁ ତୋ ସାବଦମା ମୁଁ ତୋ ତ ଜନ୍ମ ଦେଇନି। ତାପରେ। ତାପରେ ଏମତି ଏମିତିରେ ବହୁତ ଡିଷ୍ଟର୍ବାନ୍ସ ହେଇଛି ଘର ପୁରା।
ଭଲ ହେଇଯିବ ଜଲ୍ଦି ବାହା ହେଇଯାଇଛି ଆଉ କେତେ ସହିଇଥାନ୍ତ ଯେ।
ବହୁତ ଯଦି ଏବେପ ବା ହେଇନଥାନ୍ତି ନା ଆହୁରି କିଛି ବାଧ୍ୟ ହେଇକି
ଭାଗ୍ୟ କେମତି ନ ଭାଗ୍ୟ ଭଲ କେମତି ଭଲ ପ୍ରସ୍ତାବ ରେ ବାହାରିଛ କାହାକୁ କୁ ଗନେ କାହାକୁ ଟେକି ଦେଇଥାନ୍ତି ସେ
ଠାକୁରଙ୍କ ଦୟାର ଏମତି ଭଲ ପ୍ରସ୍ତାବଟା ବାହହାରଛି
ହଁ ହଉ ଆଉ ଥରେ ଫୋନ୍ କରିବା ଟିକେ ହେଲା
ଆଜ୍ଞା